ହାଲୋ ସାର୍ ନମସ୍କାର ସାର୍। ହଉ ବସିଛି ଇଁ ଏଇଠି ମାନେ ଟିଫିନ୍ ଆପଣଙ୍କର ସରିଲା କି?
ହଁ ଟିଫିିନ୍ ତ ସରିିଲାଣି। ଆପଣଙ୍କର?
ମୋର ବି ଏବେ ସରିଲା ମାନେ ଦୋସା ଆଉ ମାନେ ଗାହାରି ଜାଣିଥିବେ ଆଙ୍କର ଯୋଉ ଉଁ
ଉଁ ବରା ଆଚ୍ଛା। ବରା ଆଉ ଦୋସା ଖାଇଲେ? ଆଚ୍ଛା ଆପଣଙ୍କୁ ପସନ୍ଦ କଣ ଖାଇବାରେ?
ଦୋସା, ବରା।
ଆଚ୍ଛା ଦୋସା, ବରା। ଆଉ ଘରେ ସେମୁ କେମିତି ଅଛନ୍ତି ପରିବାରରେ।
ମୋ ସବୁ ଭଲ ଅଛନ୍ତି।
ବାପା ମା ସବୁ ଭଲ ଅଛନ୍ତି?
ଭଲ ଅଛନ୍ତି।
ଆଚ୍ଛା ଆଉ ଆପଣଙ୍କ ସେପଟେ କିଭଳି ପାଗ ଅଛି?
ବର୍ତ୍ତମାନ କ୍ଲାଇମେଟ ବର୍ଷା ଝିପି ଝିପି ବର୍ଷୁଚି ଏଵେ।
ଆଚ୍ଛା ଆମର ବି ଏପଟେ ସେଇ ବର୍ଷା ହିଁ ହଉଛି।
ଅ ଏବେ ବର୍ତ୍ତମାନ ତ ମାନେ ଉଁ ଲଘୁଚାପ ଚାଲିଛି ଓଡିଶା। ସାରେ ମାନେ କୋଉଠି କୋଉଠି ମାନେ ବର୍ଷା ହଉଛି ଆଜ୍ଞା ପାଗ। କ୍ଲାଇମେଟ ସବୁଆଡେ ସମାନେ ରଖିଥିବ ମୋ ବଧେ ମାନେ ଇଏରେ। ଚାଲିଛି ବର୍ଷା ଯାହା ଦ୍ଵାରା କି ମାନେ ଗମେଣ୍ଟ ବି ଆଉସ କରୁଛି ମାନେ ବଷ ବର୍ଷା ମାନେ ଲଘୁଚାପ ଅଛି ବୋଲି।
ହୁଁ। ଆପଣ ତ ଜାଣିଥିବେ ଯେ ଓଡିଶା ହଉଛି ଏକ ବନ୍ୟାମହିଳ ରା ମାନେ ରାଜ୍ୟ କହିବା। ଆପଣ ଜାଣିଥିବେ ଯେ ଏମିତି କି ବର୍ଷକୁ ଥରେ ନି୍ଚୟ ଆସିବା। ମାନେ ଜରୁରୀ ଯେ ମାନ ମାନେ ସେ ପବନ ହଉ ବାତ୍ୟା ହଉ କିମ୍ବା ବନ୍ୟା ହଉ କିମ୍ବା ମରୁଡି ହଉ କିଛି ନା କିଛି ନିଶ୍ଚୟ ମଧ୍ୟ ଆସିଥାଏ। ତା ପ୍ରତି ମଧ୍ୟ ଆମେ ଓଡିଶାର ସରକାର ମଧ୍ୟ ବହୁତ
ସଚେତନ ରହୁଛି ମାନେ ଗଣମେଣ୍ଟ ମାନେ ମୁଁ ବର୍ଷା ଆଜି ମାନେ ବାନି ହେଲା କାଲି ଲୋକ ଓଡିଶାର ଜିନ୍ ଜିନ ମାନେ ଆଚ୍ଛା ମାନେ ସମାନ ରହିଯାଉଛି ମାନେ ଏ ଟାଇପ ର ନାଇଁ କି ବନ୍ୟା ହେଲା ଲୋକମାନୋନେ କଣ ନା ବେଶୀ ନଦୀ କ୍ଷତିପୂରଣ ଏଇ ଟାଇପ ରହୁଛନ୍ତି।
ଆଚ୍ଛା।
ଆଜି ପରେ କାଲି ସମାନ ହେଇଯାଉଛି ଯେମିତି କିି କିଛି ହେଇନି ସେ ସେଇପରି ହୋଇଯାଏ।
ଆଚ୍ଛା ଆପଣଙ୍କ କହିବା ମତାରେ ଯେ ବନ୍ୟା ଯେହେତୁ ହେତୁ ହଉଛି ବନ୍ୟା କିମ୍ବା ବାତ୍ୟା ହଉଛି କିନ୍ତୁ ଓଡିଶାରେ କଣ ଏହା ପ୍ରତିବର୍ଷ ହେଲା ଭଳି ହଉଛି। ଯାହା ଅକ୍ଟୋବର ମାସରେ ହୁଏ ତେଣୁ ଆପଣ ଜାଣିଥିବେ ଯେ ସରକାର ବିଭିନ୍ନ ପ୍ରକାର ଏହାରାନ ସୁ ଉପକାର ମାନେ ବାହାର କଲାଣି ଯେ ସଲୁସନ କଲାଣି ଯେ କିଭଳି ଭାବରେ ବନ୍ୟାକୁ ଆମେ ଆସିବା ଯେମିତି କି ବନ୍ୟା ସମୟରେ ପୂର୍ବରୁ ଲୋକମାନଙ୍କୁ ସତର୍କତା କରାଯାଇଥାଏ ଏବଂ ପରେ ପରେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ରହିବା ସ୍ଥାନ।
ନିର୍ଦ୍ଦିଷ୍ଟ ରହିବା ଥାନ କି କି ଏବଂ ଖାଦ୍ୟ ଖାଇବା ଔଷଧ ବାସଗୃହ କପଡ଼ା ଆଉ ମାନେ ଯାହାକି ତାଙ୍କ ସୁବିଧା ମାନେ ରହିବା ଧାନ ସବୁ ମାନେ ବ୍ୟବସ୍ଥା ଗମେଣ୍ଟ କରିଥାନ୍ତି ଆଗଠୁଆନ୍ସ କରି- ଯାହା ଦ୍ଵାରା ଲୋକମାନେ ଉ ଆଗରୁୁ ସତର୍କ ହୋଇ ରହି ରହିଯାଆନ୍ତି ଆଗରୁୁ ସର୍ ସତର୍କ ହୋଇ ରହିଥାଏ କ୍ଷତି ପୂରଣ ହେବାର କମ ସମ୍ଭାବନା ଥାଏ ଯାହା ମାନେ ଫସଲ ଫସଲ ଯାହା ହୁଏ ପରେ ମ ଫସଲ କ୍ଷତି ଗଲା ପରେ ଗଭର୍ଣ୍ଣମେଣ୍ଟ ତା ପାଇଁ ମଧ୍ୟ ଉ ତା ସେ ବ୍ୟବସ୍ଥା କରିଛନ୍ତି ଯାହାକି ଲୋକମାନେ କ୍ଷତିପୂରଣ ପାଇପାରିବେ ଲୋକଙ୍କ କ ମାନେ ପୁଞ୍ଜି ଯାହା ରଖିଥିଲେ ବର୍ଷଟେ ଯା
ଆଛା ତାହାକୁ ମଧ୍ୟ ଭରଣ ପୋଷଣ କରିଥାନ୍ତି ସରକାର ହିଁ ସରକାର ଙ୍କ ଦ୍ଵାରା ବିଭିନ୍ନ ଯୋଜନା ମଧ୍ୟ
ଯୋଜନା ମଧ୍ୟ ଅଛି ଯାହାକି ଆମର କାଳିଆ ଯୋଜନା ବାରି ଥିଲା ଏଇ ବନ୍ୟା ଯୋଗୁ। ମାନେ କା ଯୋଉ ଲୋକମାନେ ଯୋଉମାନେ ଯଉ ଯେତେବେଳେ ତାଙ୍କେ ଧାନ ଚାଷ ହେଇଥିଲା ସେ ସେଇ ସମୟରେ ଗୋଟେ ମାନେ ଆସିଥିଲା। ହୁଡୁ ହୁଡୁ ବୋଲି ଗୋଟେ ଆସିଥିଲା ଯାହା ଦ୍ଵାରା ଲୋକମାନାନଙ୍କର ବାତ୍ୟାର ନାମ ଥିଲା ଯାହା ଦ୍ଵାରା ଲୋକମାନାନଙ୍କ ଜମିରେ ଫସଲରେ ପାଣି ପଶିବା ଦ୍ଵାରା ଲୋକମାନଙ୍କ ବହୁତ କ୍ଷତି ପୂରଣ ହଉଥିଲା ବହୁତ କ୍ଷତି ପୂରଣ ହଥିଲା ବର୍ଷ ସରଙ୍ଗର ତାଙ୍କର ପୁଞ୍ଜି ମାନେ ନଷ୍ଟ ହୋଇଯାଇଥିଲା ଯାହା ଦ୍ଵାରା ଗମେଟ୍ ପାଖେରେ ତାଙ୍କେ ମାନେ ଉଁ ନିକଷ୍ଟ ତ ହେଇଥିଲେ ଗମେଟ୍ ସେଇ ସେଇଥିପାଇଁ କିଛି ବ୍ୟବସ୍ଥା କରିଥିଲା ଯାହାକି କାଳିଆ ଯୋଜନା ନାମରେ ପହଞ୍ଚାଇଥିଲା ମାନେ ଲୋ ଲୋକମାନଙ୍କୁ ଯାହା ଲୋକମାନେ ତାର ସ ପାଇଲେ ମଧ୍ୟ ସେଇ ସୁବିଧା। ଯାହା ଲୋକମାନେଙ୍କୁ କାଳିଆ ଯୋ ଯନାରେ ଯାହା ଜମିହୀନ ମାନେ ଜମି ଯାହାର ଲାହିଁ ତାକୁ ବାର ହଜାର ଦେଲା ଆଉ ଯାହାର ଜମି ଏ ଅଛି ତାକୁ ପାଞ୍ଚ ହଜାର ଦେଲା ମାନେ ଟଙ୍କା ଆକାରରେ ଏକାଉଣ୍ଟୁ ପଠେଇଲେ। କାଳିଆ ଯୋଜନା ସେଇଠୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ପ ଯେ ବର୍ତ୍ତମାନ ବନ୍ଦ ହେଇଗଲା। କିନ୍ତୁ ହେଇଥିଲା ଉଁ ଚାଉଳ ବସ୍ତା ନାଖେ ମିଳିଲା ଯାହା ଦ୍ଵାରା ଲୋକମାନେ ଉଁ ର ଉଁ ପ ପୁଞ୍ଜି ଯୋଉ ବର୍ଷକ ଲଷ୍ଟ ହୋଇଥିଲା ସେଇ ମାସେ ଇଁ ଚାଳ ଚାଲିଲେ ତା ପୁଣି ଉଁ ସମାନ ହେଇଗଲା ଯାହାକି ବନ୍ୟା ଦୁଇ ଦିନ୍ ତିନି ଦିନ୍ ଭିତରେ ଲୋକ ତାଙ୍କ ପୁଞ୍ଜି ଆଉ ଥରେ ଆରମ୍ଭ କଲେ ଚାଷ ନୂତନ ଚାଷ ଆଉ ଥରେ ଏ ଇଏ କରି ହରିଲେ। ଗମେଟ୍ ଏଠି ଉଁ ଓଡ଼ିଶା ଗମେଣ୍ଟ୍ ପ୍ରାୟ ଲୋକ ମାନେ ବନ୍ୟା ଆସିଲେ ବି ତାଙ୍କେ ସଚେତନ ଆଗଠୁ କରିଦଉଚି ମାନେ ବନ୍ୟା ଆସିବାକୁ ପନ୍ଦର ଦିନ ଥିବ ମାନେ ପନ୍ଦର ଦିନରେ ସଚେତନ ସବୁ ସୁବି ଡେ କରୁଚନ୍ତି ମାନେ ରହିବା ସ୍ଥାନ ତାଙ୍କ ଖାଦ୍ୟ ପାଇଁ ଖାଇବା ସ୍ଥାନ ତାଙ୍କ ପିନ୍ଧିବା ସ୍ଥାନ ଉଁ ଏ ତା କପଡ଼ା ସବୁ ବ୍ୟବସ୍ଥା କରିଛନ୍ତି ଯାହା ଦ୍ଵାରା ଆମର ଏଇ ସ୍କୁଲ୍ କୁ ଏଇ କିମ୍ବା ବ ଅନ୍ୟା ସ୍ଥଳୀ ଖୋଲା ରଖିବେ ଲୋକମାନେ ଯିବେ ପଶୁ ପାାଳନ ପାଇଁ ବି ପଶୁ ମାନ ବାସିବା ପାଇଁ ତାଙ୍କ ପାଇଁ ଇଁ ବି ମାନେ ବନ୍ୟାସ୍ଥଳୀ ଦେଇଛନ୍ତି ଯାହା ଦ୍ଵାରା ଲୋକମାନେ ପଶୁକୁ ବି ନେଇ ରଖି ପାରିବେ। ସେଠି ଆଉ ମାନେ ଶିକ୍ଷ ହ ମାନେ ଯାହା କି ତାଙ୍କ ସ୍କୁଲ୍ ତାଙ୍କେ ସେ ନିକଷ୍ଠଟ ରହିବେ ସେଇ ଦୁଇ ଦିନ କି ତିନି ଦିନ। ଯାହା ଦ୍ଵାରା ଲୋକମାନଙ୍କୁ ସେଇଠି ରୋଷେଇ ହବ ଖାଦ୍ୟ ବି ଦିଆଯିବ ଯାହା ଉ ଲୋକମାନଙ୍କୁ ଉଁ ରହିକି ତାଙ୍କକୁ ନିର୍ଦ୍ଧି ତ ଜାଗା ଦିଆଯିବ ଭଲ ଜାଗା ମାନେ ଉଁ ପବନ ପାଣି ଟିକେ ଅସ୍ ଉଁ ପହଞ୍ଚିିବାରେ ନଥିବ ଏଇ ଟାଇପ୍ ର।
ଆ ସାଉନ୍ ଓଡ଼ିଶା ଜାଣିଥିବେ ଯେ ଆପଣ ବିଭିନ୍ନ ପକାରର ଅଁ ପର୍ଯ୍ୟାୟ ମାନେ ପର୍ଯ୍ୟନ୍ତ ଆସୁଥାଉ ଯେମିତି କୋଉ ବନ୍ୟା ହଉ କିମ୍ବା ବାତ୍ୟା ହଉ କିମ୍ବା ଯେକୌଣସି ପରା ଝଡ଼ ତୋଫାନ ଆସୁଥିବା ମଧ୍ୟରୁ ଓଡ଼ିଶା ତାହା ଉଁ ତା ସହ୍ୟ କରିପାରେ ଏବଂ ସରକାରଙ୍କ ଦ୍ଵାରା ବିଭିନ୍ନ ସହାୟତା ମଧ୍ୟ ଯେମିତି କି ରିଲିଫ୍ ବଣ୍ଟନ ପାଇଥାନ୍ତି ବିଭିନ୍ନ ପ୍ରକାରର ଅ ପୋଷାକ ବିଭିନ୍ନ ପ୍ରକାରର ମଧ୍ୟ ବା ପାଇଥାନ୍ତି ତା ସହିତ ଯେମିତି ଆପଣ ଯା କହିଲେ ଯେମିତି ଏବେ ସା ଗୋରୁ ଗାଈ ଏବଂ ଜୀବଜନ୍ତୁ ମାନଙ୍କୁ ମଧ୍ୟ ବୋହୁତୁ ଉପହାର ଉପକାର କରାଯାଇଥାଏ ଏବଂ ସେମାନଙ୍କୁ ମଧ୍ୟ ବହୁମୁଖୀ ବନ୍ୟାଶୟ ତଳି ଗୁଡ଼ାକୁ ମଧ୍ୟ ନେଇକି ସେମାନଙ୍କୁ ସ୍ଥାନାନ୍ତର ମଧ୍ୟ କରିଥାଏ ତ ବିଭିନ୍ନ ପକାରର ଆପଣ ଆଉ ଯେମିତି କହିଲେ ଯୋଜନା ମଧ୍ୟମରେ ମଧ୍ୟ ଆମେ ଲୋକମାନଙ୍କୁ ସହାୟକ କରାଇଦେବେ ଚାଷ ଜମି କିପରି ହେବ ତାହା ଏ ଫସଲ ନଷ୍ଟ ହୋଇଛି ଯେ ବର୍ଷ ସାରାର ଖାଦ୍ୟ ଯେପରି କି ବେ ବନ୍ୟା ବାତ୍ୟା କିମ୍ବା ମରୁଡ଼ି ଯାହା ଦ୍ୱାରା ନଷ୍ଟ ହୋଇଚି ତାହାର କ୍ଷତିପୂରଣ କିଭଳି ଭାବରେ ପୂରଣ କରିବେ ସରକାର ମଧ୍ୟ ତାହା ପତି ଆଗେଇ ଆସିଛନ୍ତି। ଆପଣ ତ ଜାଣିଥିବେ ଯେ ଉଣେଇଶହ ନବେ ସାଲ ବନ୍ୟା ମସିହାରେ ଆପଣ ଜାଣିଥିବେ ଯେ ଆପଣ ସେତେବେଳେ ଯେ କିଭଳି ଭାବରେ ଭୟାବହତା ହୋଇଇଥିଲା ଯେ ଯୋଉ ବଡ଼ ବଡ଼ ଗଛ ବଡ଼ ବଡ଼ କୋଠା ଘର ଏବଂ ବଡ଼ ବଡ଼ ରାସ୍ ତାଘାଟରେ ପୋଲ ଆ ଇତ୍ୟାଦି ପଡ଼ି ସବୁ ଗୁଡ଼ାକ ରା ମାନେ ଓଡ଼ିଶାକୁ କହିବାକୁ ଗଲେ ଅ ତାହା ଧ୍ଵଂସ ବିଧ୍ଵଂସ ହୋଇଯାଇଥିଲା। ମାନେ ଦେଖିବାକୁ ଗଲେ ଓଡ଼ିଶାର ଅଥନୀତି ଗୋଟେ ପକାର ପୁରା ଦ ମାନେ ର କମୁନି ଏଇଥିଲା। ତା ଫଳରେ ଲୋକମାନେ ମଧ୍ୟ ନିଜର ନିଜର ଖାଇବା ପିଇବାକୁ ମଧ୍ୟ ହେତବେଳେ ମିଳୁନଥୁଲା ଲୋକମ ଆଣେ ଆମେ ଶୁଣିଥିବା ବିଭିନ୍ନ ପକାର ଲୋକମାନେ ବହୁତୁ ଆ ଯୋଉମାନେ କି ବେଶୀ ଆପଣ ବୁଦ୍ଧ ଲୋକମାନେ ବି ପଚାରି ପାରିବେ ସେମାନଙ୍କ ଟାଇମ୍ ରେ ସେ ଯେଲ ଅ ଉଣେଇଶ ନ ବେ ମସିହା ତେଲ ବନ୍ୟା ହେଇ ନବେ ସାଲ ବନ୍ୟା ହେଇଥିଲା ସେ ସମୟ ଲୋକମାନଙ୍କୁ ଖାଇବାକୁ ମଧ୍ୟ ମିଳୁନଥିଲା ମଧ୍ୟ ସେ ଟାଇମ୍ ରେ। ପରେ ପରେ ପରେ ଯେତେବେଳେ ଜାଣିଲେ ଯେ ବନ୍ୟା ମାନେ ଏ କିଭଳି ଭାବରେ ଓଡ଼ିଶାକୁ ମନେ ମାନେ ବର୍ଷକୁ ବ ଷ ନି ନିଶ୍ଚୟ ଆସିବାଟା ନିଶ୍ଚୟ ହେଉଚି ତ୍ର ମୁଣ୍ଡି ଉଁ ସରକାର ମଧ୍ୟ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସ ସୁଦନା କରେଇ ଏମନ ସେମାନେ କିଭଳି ଏବେରେ ବନ୍ୟାରୁ କିଭଳି ବଞ୍ଚିତ ହେଇପାରିବେ ଯେମିତି କି ଅଁ ସର କାର ବିଭିନ୍ନ ପକାର ସ ଯୋଜନା ହଉ ଯେମିତି ଯେମିତି ଖାଇବା ପିଇବା ରିଲିଫ୍ ବଣ୍ଟନ କରି ସେ ସର କାର ଲୋକମାନଙ୍କୁ କଁ କୁହନ୍ତି ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଥାନ୍ତି ଆପଣ ଯେମିତି କହିଲେ ତ ଧୀରେ ଧୀରେ ଏବେ କଣ ଓଡି଼ଶା ଅଗ୍ରଗତି କରିବାରେ ଚାଲିଛି ଯେ, ଆପଣ ଜାଣିଥିବେ ଯେ ସବୁଠି ଡିଜାଷ୍ଟର ମ୍ୟାନେଜମେଣ୍ଟ ମିନ୍ସ କଣ? ଆଉ ଆଉ ଲୋକମାନଙ୍କୁ ମଧ୍ୟ ବିଭିନ୍ନ ପ୍ରଶିକ୍ଷଣ, ମାନେ-ମାନେ ଲୋକମାନଙ୍କୁ ମଧ୍ୟ ରଖିଛନ୍ତି ଯେ ଯେ କିଭଳି ଭାବରେ, ବନ୍ୟା ସମୟରେ ଲୋକମାନଙ୍କୁ ଯେ ଭାସି ଯାଇଥିବା ଗୋରୁ, ଗାଈ କିମ୍ବା ଲୋକମାନଙ୍କୁ ମଧ୍ୟ ଫସି ରଇଥିବା କୌଣସି ଜାଗାରେ ଲୋକମାନଙ୍କୁ କିପରି ଉଧ୍ରା କରିବେ, ଉଡ୍ଡ୍ରାଫ୍ଟ, ଉଡ୍ଡ୍ରାଫ୍ଟ ଟିମ୍ ଆପଣ ଜାଣିଥିବେ ସେଇତି ସେମାନଙ୍କ ଦ୍ଵାରା କିଭରି ଭାବରେ ବର୍ଷା ବନ୍ୟା ସମୟରେ, ଲଞ୍ଚ୍ କିମ୍ବା ଭୋଟ୍ ଦ୍ଵାରା ଯାଇ କିଭଳି ଭାବେ ଉଦ୍ଧାର କରୁଥିବେ, ଆପଣ ମଧ୍ୟ ନିଶ୍ଚୟ ଜାଣିଥିବେ। ଯେ ସରକାର ବିଭିନ୍ନ ଉପାୟରେ ସହା ସହାୟକ ମଧ୍ୟ କରି ଆସିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ। ଓଡିଶାକୁ ବନ୍ୟା ମୁଖରୁ ମଧ୍ୟ ବଞ୍ଚେଇ ଆସିଚନ୍ତି କଣ କହୁଛନ୍ତି?
ଆଜ୍ଞା କରୁଛନ୍ତି।
ତ ବିଭିନ୍ନ ଉପାୟରେ ତ ବିଭିନ୍ନ ପ୍ର କାରରେ ଆମେ ବନ୍ୟାର ସହାୟତା ମଧ୍ୟ ମିଳୁଛି ଆପଣ ଜିନକଲେ ଯୋଜନା ମାଧ୍ୟମରେ ମଧ୍ୟ ଏବଂ ସରକାର ମଧ୍ୟ ଆଗକୁ ମଧ୍ୟ ଏହାକୁ ପ୍ରୋତ୍ସାହନ କରି ରଖିବେ। ମୁଁ ମୋର ଆ-
ଆର୍ଥିକ କିନ୍ତୁ ସମୟ ଯେମାନେ ବର୍ତ୍ତମାନ ଏବେ ବଢ଼ି ନିଜ ସରକାର ଯାହା ଦଉଛି ମାନେ ଲୋକମାନାନଙ୍କର ଚାଷ ପାଇଁ ପୁଞ୍ଜି ବି ଦଉଛି। ଯାହାକି ଲୋକମାନେ ଆଣିକି ତାଙ୍କ ବିହନ ଆକାରରେ ଦଉଛି ମାନେ ଡାଲି ଜାତୀୟ ଚାଷ ପାଇଁ ଆଉ ଧାନ ଚାଷ ପ୍ରାୟ ଓଡିଶାରେ ଧାନ ଚାଷ ହୁଏ ମାନେ ଏବେ ସିଜନ୍ ଦେଖି ବର୍ଷା ଦିନ ବର୍ଷା ଯୋଗୁ ଧାନ କୁ ମାନେ ପାଣି ଦରକାର ଯାହା ଦ୍ଵାରା ଲୋକମାନେ ଧାନ ଧାନ କରିଥାଆନ୍ତି। ତାଙ୍କ ଏ ଧାନ ମାନେ ତିନି ତିନି ମାସ ହୁଏ ତିନି ମାସ ଧାନରେ ପାଣି ରହିବା ଦ୍ଵାରା ସିମିନ୍ ବର୍ଷା ତିନି ମାସ ଯୋଉ ସିଜନ୍ ରେ ତାଙ୍କେ ଧାନ କରନ୍ତି ଲୋକମାନେ, ମାନେ ଧାନ ଯାହାଦ୍ୱାରା ଲୁ ଧାନରେ ସା ସେନ୍ ପାଣି ରହିବ ପୁଣି ଉଁ ଖରା ଟାଇମ୍ ରେ ମାନେ ଶୀତ ଆସିବ ସେ ତବେଳେ ପାଣି ଶୁଖିଯିବ ଯାହା ଦ୍ଵାରା ଲୋକମାନେ ସେଇ ଧାନ କୁ କାଟି ଆଣି ଶୁକେଇ ପୁଣି ଉଁ, ଉଁ, ଏ ତାକୁ ଆଜି ଚୁରିବେ ଧାନ ମାନେ ମସିନ୍ ରେ ଚୁରେଇକି ଆଣିକି ମାନେ ପୁଞ୍ଜି ତାଙ୍କ ରଖିବେ। ଆଉ ବର୍ତ୍ତ ମାନେ ବର୍ଷ ଯାକର ପୁଞ୍ଜି ରଖି ପୁଣି ଆଉ ଯେତି ବଳିବ ତାହା ମଣ୍ଡି ଗୋଟେ ହୋଇଛି ଯାହା ଦ୍ଵାରା ଲୋକମାନେ ସେଇ ମଣ୍ଡିରେ ଧାନ ଦେଇ ଉ ଉପ ଯୁକ୍ତରେ ମୂଲ୍ୟରେ ତାଙ୍କ
ରେ ସିଧାସଳଖ ତାଷୀଙ୍କ ଠାରୁ ସିଧାସଳଖ ସରକାର ତାର ନିଜେ ହିଁ ନେଉଛନ୍ତି। ନିଯେ ଧାନ କିଭରି ଭାବେ ତାଙ୍କୁରୁ ସୁଲଭ ଦରରେ ମଝିରେ କୌଣସି ମଧ୍ୟରେ ଅନ୍ୟ ବାଧା ଯେମିତି ବିଘ୍ନ ନହବ ଏବଂ ସଠିକ୍ ମୂଲ୍ୟରେ ସେମାନଙ୍କର ସେଠିକ୍ ପରିମାଣ ସେମାନଙ୍କୁ ପଇସା ମଧ୍ୟ ଯୋଗାଇ ଦଉଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ସେମାନେ ମଧ୍ୟ ବିଭାନ ହେଇ କରୁଛନ୍ତି। ଟିକ୍ ହଁ। ତ ଚାଷ ଜମି ଯେପଳୁ ଏ ଏହିପରି ଅବସ୍ଥାରେ ବର୍ତ୍ତମାନେ ମଧ୍ୟ ଅଛି ବିଭିନ୍ନ ପ୍ରକାର ବନ୍ୟା, ବାତ୍ୟା, ମରୁଡି, ମଧ୍ୟ ଆସିଲେ ବି ମଧ୍ୟ ସରକାର ମଧ୍ୟ କେବେ ବି ପଛେଇ ନାହାନ୍ତି ଏବଂ ଓଡିଶା କିପରି ଆମର
କିନ୍ତୁ ଯାହାବି ଚାଷ ଜମି ମାନେ ଉଁ ସ ସବୁ ଆ ଆଗ୍ରଗତି କରି ଛନ୍ତି। ଚାଷୀର ମାନେ ଚାଷୀ କି ଏତେ ପୁଞ୍ଜି ଫୁଞ୍ଜି ଆକାରରେ ସବୁ ଦଉ ପୂଜନ୍ତି, ଯାହାକି ଲୋକମାନେ ପାଖରେ ପହଞ୍ଚି ପରି ଚାଲିଛି ଚାଷ ଷର ବି ଲୋକମାନେ ଉଗ୍ରସର ହଉଛନ୍ତି ଯାହାକି ତାଙ୍କ ପୁଞ୍ଜି ବି ଆସତି, ଆପଣ କେବେ ଆସିକି ଦେଖି ଖିପାରିବୁ, ଓଡିଶାରେ ଚାଷ କୋଉ ଟାଇପ୍ ରେ ହଉଛି ମାନେ ଲୋକମାନେ ଉଁ ଚାଷୀ ଉଁ କୋଉ ଟାଇପ୍ ର ତାଙ୍କେ ଚାଷ ବି କରୁଛତି ଆପଣ କେବେ ଆସନ୍ତୁ ବୁଲି ଦେଖିପାରିବେ ଧାନ ଚାଷ ହଉ କିମ୍ବା ଉଁ ବା ପନିପରିବା ଚାଷ ହଉ କିମ୍ବା ଡାଲି ଜାତୀୟ ଚାଷ ହଉ।
ଠିକ୍ ଅଛି ମୁଁ ଆପଣଙ୍କ ସେପଟେ କେବେ ଗଲେ ଆପଣଙ୍କୁ ଦେଖିବାକୁ ମୁଁ ଯିବି ନିଶ ଶ୍ଚୟ ରହୁଛି ସାର୍ ନମସ୍କାର।